ହାଲୋ।
ହ୍ୟାଲୋ।
ରାଧେଶ୍ୟାମ୍।
ରାଧେକୃଷ୍ଣ କଣ କହୁଥିଲ?
କିଛି ନାହିଁ ଏମିତି ହିଁ ବସ ଖାଇବା ସାରିକି ବସିଛି।
କଣ କରୁଥିଲୁ?
ଖାଇବା ସାରିକି ବସିଛି। ଭାତ ଡାଲି ଆଳୁ ଭଜା ଆଚାର।
ଆଚ୍ଛା ଆଜି ଅଫିସ୍ ଯାଇଥିଲୁ ନା ନାଇଁ?
ହଁ ଆଜି ଅଫିସ୍ ଯାଇଥିଲି।
କଣ କଣ ସବୁ ହେଲା ଅଫିସ୍ ରେ?
କହନା ଏବେ ଏଇ ଦି ଦିନ ହେଲାଣି ମୁଁ ଛୁଟିରେ ଥିଲି। ପଳେଇ ଯାଇଥିଲି ସାଙ୍ଗ ବାହାଘରକୁ
ହୁଁ।
ସାଙ୍ଗ ବାହାଘର ପାଇଁ ନା
କଣ କଲୁ କୋଉ ସାଙ୍ଗ ଇଏ ଲୁସି ନା କିଏ କାହା ବାହାଘର ଥିଲା?
ହଁ ଲୁସିିର ବାହାଘରକୁ ଯାଇଥିଲି।
କଣ କେମିତି କଣ କଲ ସବୁ ବାହାଘରରେ ମଜା?
ଆମେ ତାର ହଳଦୀ ଦିନ ଅର୍ପିତା ଆଉ ମୁଁ ଯାଇକି ପହଞ୍ଚିଲୁ।
ଖାଲି ଅର୍ପିତା ତୋତେ ନା ଆଉ କାହାକୁ ବି ଡାକିଥିଲା?
ହଁ ଡାକିଥିଲା ତାର ଅଫିସ୍ ଆ ତାର ଯୋଉ ତାର ଯୋଉ ଅଫେ ଆଁ ଯୋଉଠି ସେ କାମ କରୁଛି
ଯୋଉ କାର୍ଯ୍ୟାଳୟରେ କାମ କରୁଛି ତ?
ହଁ ହଁ ତା ତାର ଯୋଉ କାର୍ଯ୍ୟାଳୟ ଅଛି ସେଇ ଜାଗାରୁ ଆମ ତାର ତିନୋଟି ସାଙ୍ଗ ଆସିଥିଲେ।
ଆଚ୍ଛା।
ଆମେ ଏଇ ଫୁଲବାଣୀରୁ ଦି ଜଣ ଯାଇଥିଲୁ। ଆଉ ତାର ସେଇ ଝାରସୁଗୁଡ଼ା ରୁ ତିନିଟା ସାଙ୍ଗ ଆସିଥିଲେ।
ଆଚ୍ଛା।
ଏମିତି ବରସା ହଉଥିଲା। ଫୁଲବାଣୀରୁ ଆମେ ଯିବାଠୁ ନେଇକି ତାଙ୍କ ଗାଁରେ ଗାଁରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ରବଳ ବର୍ଷା। ହ୍ୟାଲୋ।
ହଁ କହୁନୁ କହ ମୁଁ ଶୁଣୁଛି କାଇଁ ବ
ବର୍ଷା ପ୍ରବଳ ହଉଥିଲା ହଳଦୀରେ ପହଞ୍ଚିଲୁ। ଆମେ ସେଠି ପହଞ୍ଚିଲା ପରେ କଣ କଲୁ ନା ପୁରା ସମସ୍ତେ ରେଡି ହେଇଗଲୁ। ରେଡି ହେଇକିି ବାହାରିଲୁ ଫଟୋ ସୁଟ୍ କରିବା ପାଇଁ ହଲଦୀରେ ସେ ବର୍ଷାରେ ପୁରା ଭିଜିକି ଆମେ ସମସ୍ତେ ପୁରା ଅଦା ହେଇଗଲୁ ସବୁ ଓଦା ହେଇକି ସେମିତି ପୁରା ଫଟୋ ସୁଟ୍ କରିଛୁ।
ଭିଜିଗଲ ସମସ୍ତେ?
ହଁ ପୁରା ଭିଜି ଯାଇଛୁ।
ଆଉ ତା ଦିଦି କେମିତି ଥିଲେ ସେ ତମ ସହିତ କଥା ହେଲେ ନା ନାଇଁ?
ହଁ ସିଏ ହୁଁ କଥା ହେଲେ ଆମ ସହିତ ବହୁତ ଭଲସେ କଥା ହେଲେ। ଦିଦିଙ୍କ ଟିକେ ଦେହ ଭଲ ନଥିଲା। ତାଙ୍କ ଝିଅ ସହିତ ଆମେ ସମସ୍ତେ ବଢିଆ ମଜା କଲୁ ସମସ୍ତେ ମିଶିକି ତା ସହିତ ଖେଳିଲୁ
ଜ୍ୱାଇଁ ସମସ୍ତଙ୍କ ସହିତ ମିଳାମିଶା କରୁଛନ୍ତି ନା କରୁନାହାନ୍ତି।
ହଁ ସେ ଭାଇ ବି ବହୁତ ଭଲ ସେ ସମସ୍ତଙ୍କ ସହିତ ମିଶୁଥିଲେ ସମସ୍ତଙ୍କ ସହିତ କଥାବାର୍ତ୍ତା ହଉଥିଲେ। ସମସ୍ତେ ବହୁତ ମଜା କଲେ।
ଆଉ ଲୁସି ର ବର ଦେଖିବାକୁ କେମିତି ଭଲ ଦେଖା ଯାଉଥିଲା ଟି।
ହଁ ତାହା ବର କଲ ଜାଣିଛୁ ନା କଣ କହିଲୁ। ଆମେ ଯେତେବେଳେ ତାଙ୍କ ବରଯାତ୍ରୀ ଆସିଲା। ବରଯାତ୍ରୀ ଆସିବା ସମୟରେ ସବୁ ସାଙ୍ଗ ସମସ୍ତେ ମିଶିକି ପଳେଇଗଲେ ସେ ବରଯାତ୍ରୀ ପାଖକୁ ବରଯାତ୍ରୀରେ ସେଇ ଭାଇଙ୍କୁ ଆମେ କଣ କଲୁ ସେ ଯାନରୁ ଓହ୍ଲେଇ ଦେଲୁ ଓହ୍ଲେଇ ଦେଇକି ସମସ୍ତେ ମିଶିକି ତାଙ୍କ ସହ ନାଚିଲୁ।
ଆଉ ଭାଇର ଜୋତା କାଢିକି ରଖିଲ ନା ନାଇଁ।
ଜୋତା ଆମେ ଆଉ ବାହାର କରିପାରିଲୁନି ଦେଖିପାରିଲୁନି ସେ ଜୋତା ଟା କୋଉଠି ରଖିଥିଲେ।
ତାମାନେ ଜୋତା ପଇସା ତମ ଶାଳୀ ମାନଙ୍କୁ ମିଳି ନଥିବ?
ନା ଆମ ମାନଙ୍କୁ ମିଳିନି। ଆମେ ମାନେ କଣ କଲୁ ନା ସେ ଯେତେବେଳେ ପହଞ୍ଚିଲେ ସେ ଆମ ପାଞ୍ଚ ଜଣକ ଭିତରୁ ଜଣଙ୍କ ମୁଣ୍ଡରେ ପଶିଲା କି ଆମେ କଣ କରିବା ନା ତାଙ୍କୁ ଲୁଣ ବାଲା ମିଠା ଦବା। ସେ କଣ କଲେ ତାଙ୍କୁ ଯୋଉ ଆମେ ମିଠାଟା ଘରେ ତିଆରି ହେଇଥିଲା ସେ ମିଠା ଦେହରେ ଲୁଣ ଦେଇକି ତାଙ୍କୁ ନେଇକି ଦେଇଥିଲି।
ଆଚ୍ଛା ସେଇ ଲୁଣ ଦିଆ ମିଠାକୁ ଖାଇବା ପରେ ତାଙ୍କ ପ୍ରତିକ୍ରିୟା କଣ ଥିଲା ତମମାନଙ୍କ ପ୍ରତି।
ସେ ପ୍ରଥମେ ତ କିଛି ପ୍ରତିକ୍ରିୟା ଦେଇପାରିଲିନି ଯେହେତୁ ସାଙ୍ଗମାନେ ଥିଲୁ। ତାପରେ ତାଙ୍କ ସାଙ୍ଗମାନେ ଯେତେବେଳେ ଖାଇଲେ ସେ ସମସ୍ତେ ମିଶିକି ଚିଲେଇଲେ ଏଇ ଆମ ଭାଇକୁ ଲୁଣ ଦିଆ ମିଠା ଦେଇ ଦେଲେରେ ଆମ ଭାଇ ଲୁଣଦିଆ ମିଠା ଦେଇ ଚିଲେଇଲେ ସମସ୍ତେ ପୁରା ପାଟି ତୁଣ୍ଡ ଜୋର ପୁରା ହସିଲେ କି ଭାଇ ଲୁଣ ଦିଆ ମିଠା ଖାଇକି ବି କିଛି ହସୁନି
ଆରେ ସେ ଜ୍ବାଇଁ ପୁଅ ପା ସିଏ ଆଉ କଣ ହସି ପାରିବେ ନା କିଛି କହିପାରିବେ ତମ ସାଙ୍ଗ ମାନଙ୍କୁ।
ହଁ ହଁ।
ଆଉ ଲୁସି କେତେ କାନ୍ଦିଲା ବାହାଘରରେ ନା କିଛି କାନ୍ଦିନି ହସି ହସିକି ପଳେଇଲା।
କାନ୍ଦିଲା। ଆମେ ତ ଭାବୁଥିଲୁ କାନ୍ଦୁ ନଥିବ କାହିଁକି ନା ଯେତେବେଳେ ତାର ବାହାଘର ଚାଲିଥିଲା ତାକୁ ଆମେ ଯେତ ଗୋଟେ ଝିଅର ବାହାଘର ଚାଲିଲା ବେଳେ କଣ ସମସ୍ତେ ତାକୁ ମାନେ ବେଦୀ ପାଖକୁ ଘର ଭିତରେ ନେଇକି ଆସନ୍ତି ବେଦୀ ପାଖରେ ବସନ୍ତି। ସିଏ ନୁହଁ ସେ କଣ କରୁଥିଲା ଜାଣିଚୁ ନା। ଯେତେବେଳେ ବେଦି ପାଖକୁ ଯିବାର ହଉଥିଲା ବାହାଘର ଯୋଉ ସ୍ଥାନରେ ହଉଥିଲା ସେ କରୁଥିଲା ନିଜେ ତା ଲେହେଙ୍ଗା କୁ ପୁରା ତାର ଯୋଉ ପୋଷାକ ଥିଲା ତାକୁ ଉଠେଇକି ନିଜେ ଆସିକି ଚାଲି ଚାଲିକି ନା ବେଦି ପାଖରେ ବସି ଯାଉଥିଲା।
ଆରେ ଆରେ ତାକୁ ତ କିଏ ଜଣେ ବଡ଼ ଲୋକ ସାଙ୍ଗରେ ହାତ ଧରି ଧରିକି ବେଦୀ ପାଖକୁ ନେଇକି ଆସିବା କଥା ନା।
ଜମା ନୁହଁ ସେ କହୁଥିଲା କଣନା ତମେ ମାନେ ମୋ ପଛରେ ଆସିଯାଅ
ଆଚ୍ଛା ଆଉ ତାର ମାଇଁ ତାର ଦୁଇ ମାଇଁ କିଏ ସାନ ମାଇଁଟା ତ ବହୁତ୍ ଅ ମାନେ ଆ ତୁମମାନଙ୍କ ଏଜ ର ହେବେ କି ବର୍ଷେ ଦୁଇ ବର୍ଷ ବଡ଼ ହେବେ ନା।
ତା ମାଇଁ ତା ମାଇଁତ ଆମ ମାନଙ୍କଠୁ ବଡ଼ ନିହାତି ହେବେ। କିନ୍ତୁ ଆମ ମାନଙ୍କ ପ୍ରତି ତାଙ୍କର ସ୍ନେହ ମମତା ବହୁତ୍ ଅଧିକ। ସେ ପ୍ରତ୍ୟେକଟି ଜାଗାରେ ଭାଣିଜି ଖାଇଲ ଏ ଏଇଟା ଖାଇବ ଏମିତି ଫୋଟୋ ଉଠେଇବା ଏମିତି ଏମିତି ନୁ ନୃତ୍ୟ ପରିବେଷଣ କରିବା ଏମିତି ତାଙ୍କ ବର ସହ କଥା ହେବା ଏମିତି ତାଙ୍କ ସହ ବୁଲିବା ଆଉ ମାନେ ଆତସହ ପୁରା ସେଭଲସେ ମିଶୁଥିଲେ।
ମାନେ ତୁମେ ଯେତିକି ଭଲ ଭଲ ସାଙ୍ଗ ଥିଲ ସମସ ତିଙ୍କର ବାହାଘର ବର୍ତ୍ତମାନ ସରିଗଲାଣି।
ନା ପ୍ରଥମ ବାହାଘର ୟାର ହେଲା। ଆମ ତିନି ଜଣଙ୍କ ଭିତରୁ ତାପରେ ଅସ୍ପିିତାର ବାହାଘର ହବ।
ହବତ ନାଁ ସେ
ହଁ ହଁ ହବ ହବନି ଯିବ କୁଆଡ଼େ।
ଆଚ୍ଛା।
ଆଉ?
ଆଉତୁ ଯୋଉ ତୋ ସାଙ୍ଗ ବାହାଘରରୁ ଆଣିନ ଥିଲୁ ଯେଉଁ ଗୁଲାବଜାମୁନ୍ ମିଠା ଯେଉଁଟା ଘରେ ବନେଇଥିଲେ?
ହଁ।
ଏତେ ସୁସ୍ୱାଦୁ ଖାଇବା ଏତେ ବଢ଼ିଆ ହେଇଥିଲା ସେଇଟା କଣ କହିବି ସେଥିରେ ଯୋଉ ଅଳିଚ ଗୁଜୁରାତି ଯୋଉ ପକେଇଥିଲେ ତାବାସ୍ନ ଆରେ ବାପରେ ସେମିଠା ବୋହୁ ବହୁତ୍ ହିଁ ବଢ଼ିଆ ଲାଗୁଥିଲା ମୁଁ କାହିଁ ପାଉନିସେ ମିଠା ଘରେ କୁଆଡ଼େ ନେଇକି ଗଲେକି ଜାଣି
ଦେଖେ ଦେଖେ ପଚାରେ ସେ ମିଠା ତାକୁ କୋଉଠି ନେଇକି ରଖିଛନ୍ତି।
ସେ ମିଠା ତକ କୋଉଠୁ ନେଇକି ପଳେଇଲେଣି କୁଆଡେ ନେଇକି ଗଲେ କେଜାଣି ମୁଁ ଆଜି ସକାଳେ ଏକା ଥରକରେ ତିନିଟା ମିଠା ଖାଇ ଦେଇଚି।
ମୁଁ ମଧ୍ୟେ ତାଙ୍କ ଘରେ ସେଇ ମିଠା ଖାଇନି କେବଳ ଗୋଟାଏ ମିଠାହିଁ ଖାଇଥିଲି।
ମାନେ ସେଇ ମିଠାରୁ ଗୋଟିଏ ଖାଇଥିଲୁଟି?
ହଁ।
ବଢ଼ିଆ ଲାଗୁନଥିଲା?
ବଢ଼ିଆ ଥିଲା ବହୁତ୍ ବଢ଼ିଆ ଥିଲା ପୁରା ନରମ ହେଇ
ମୁଁ ତ ସ ମୋତେ ସେଇଭଳିଆ ଗୁଲାବଜାମୁନ୍ ମି ମିଠା ବହୁତ୍ ଭଲ ଲାଗେ।
ହଁ ନା।
ବହୁତ୍ ଭଲ ଲାଗେ।
ଆଉ କଦଳୀ ଖାଇଲୁକି ନାଇଁ?
ନା ତାକୁ ମୁଁ ପ୍ରସାଦ ଲଗେଇଥିଲି ପ୍ରସାଦ ଲଗେଇବା ପରେ ମୁଁ ଭୁଲି ଯାଇଚି ତାକୁ ପ୍ରସାଦ ଲଗେଇକି ସେମିତି ଥୁଆ ହେଇଚି ଆଉ ପାଇନି।
ମୁଁ ଏଇ ଦି ଦିନ ଯୋଉ ନଥିଲି ଗୋପାଳଙ୍କୁ କେମିତି ଭୋଗଲ ପିିଲୁ କେମିତି ପୂଜା କଲୁ? କଣ କରୁଥିଲୁ?
ଗୋପାଳଙ୍କୁ ସେଇ ସବୁବେଳେ ସେଇ ଗୋପାଳଙ୍କୁ ଲେଟ୍ ଲେଟ୍ କରିକି ପୂଜା କରୁଥିଲି ଦି ଦିନ ଯାକ ମୁଁ ଆଠଟାରେ ଉଠୁଥିଲି? ରାତିରେ ଭଲସେ ନି ରା ଏଥିରେ ଭଲସେ ନିଦ ହେଉନଥିଲା ଏକା ତ ମୁଁ ଆଠଟାରେ ଉଠୁଥିଲି ଉଠିକି ପୁଣି ଜଲ ସବୁ ଶୀଘ୍ର ଶୀଘ୍ର କାମ ସାରିବାକୁ ଚେଷ୍ଟା କରୁଥିଲି। କାହିଁକି ନା ଦଶଟା ରେ ଅଫିସ୍ ଯିବାର ହଉଥିଲା ନା, କିନ୍ତୁ ମୁଁ କଁ ଦଶଟା ରେ ଯାଇପାରୁଥିଲି ସେଇ, ଇ ମୋର ହେଇଯାଉଥିଲା ସାଢେ ଦଶଟା ଏଗାରଟା ବାଜି ଯାଉଥିଲା, ସେଇ ଜଗନ୍ନାଥ ମୋତେ ଫାଷ୍ଟ ଦିନ ପ୍ରଥମ ଦିନ ପୁରରା ମୋତେ ହଇରାଣ କରିଦେଲା ସିଏ, କହିଲା ବରସା ହଉଛି ମୁଁ ଆସିପାରିବିନି ଜଳଖିଆ ନେବା ପାଇଁ ତମେ ମତେ ମୋ ପାଇଁ ନେଇକି ଆସ, ଆରେ ନେଇକି ଆସ ପୁଣି କୋଉଠି ଦେବି ତତେ ଜଳଖିଆ, ତ ଘର ପାଖକୁ ଦିଦି ଟିକେ ନେଇକି ଆସିବ ଯଦି ଭଲ ହୁଅନ୍ତା, ରାଗଟା ଲାଗିଲା ହେଲେ କଣ ଆଉ କରିବି ବା ଧ୍ୟ ହେଇକି ତା ଘର ପାଖକୁ ନେଇକି ଗଲି କଣ କହିଲୁ,
ତ ଏମିତି କରେନି ତାର ଯାନ ନଥିଲ କି,
ବାବୁଙ୍କ ଜ୍ଞାନ ଥିଲା ଯେ ହେଲେ ବାବୁଙ୍କର ରେନ୍ କୋଟ୍ ଟା ନଥିଲା,
ଆଚ୍ଛା-ଆଚ୍ଛା,
ତେଣୁକରି ପୁଣି ମୁଁ ଗଲି ରାସ୍ତାରେ ଗୋଟିଏ ଜାଗାରେ କାଠ ଭାଙ୍ଗିକି ପଡ଼ିଥିଲା, ସେଇଠି କାଠ କାଟୁଥିଲେ ପୁଣି ଅପେକ୍ଷା କଲି, ସେମିତି ସବୁ କରି କରିକି ମୋର-ମୋର କାର୍ଯ୍ୟାଳୟ ଯିବାରେ ବିଳମ୍ବ ହେଇଗଲା,
କଣ କହିଲେ କାର୍ଯ୍ୟାଳୟରେ,
କଣ ଆଉ କହିବେ ସମସ୍ତେ ଖାଲି ଚାହିଁ ଚାହୁଁଥାନ୍ତି ମୁହଁ ଟାକ୍ ଆଉ କଣ କିଛି କିଏ କାହାକୁ କହିପାରୁଛନ୍ତି କିଛି ନାହିଁ,
ମୋର ତ ଆଜି କାର୍ଯ୍ୟାଳୟରେ ଏମିତି କାମ ଥିଲା ନା, ମୁଁ ସଖାଳୁ ବସିଲି ସନ୍ଧ୍ୟା ସାଢ଼େ ସାତଟା ପର୍ଯ୍ୟନ୍ତ, ହେଲେ ମଧ୍ୟ ମୋ କାମ ସରିନି, ମୁଁ ଫୁଣି ଏଇନା ରାତିରେ ଘରକୁ, କାମ ନେଇକି ଆସିଛି କରିବି ବୋଲି,
କେତେବେଳେ କରିବୁ କାମ?
ଭାବୁଛି ଏଇନା ଶୋଇବା ପୂର୍ବରୁ ଗୋଟାଏ ଘଣ୍ଟା କାମ କରିବି,
ହଁ-ହଁ, ଆଉ ଆଜି ହଉ ତାହେଲେ କାମ ତ ତୁ କରିବୁ ଆଉ, କଣ ବହୁତ୍ ସମୟ ଯାଏ ଗପିଲେ ମଧ୍ୟ ହବନି ଫୋନ ରଖିବା ର ରଖିକି ତୁ ତୋର କାମ କର ମୋତେ ବି ଟିକେ ଆଜି ଦେହ ଭଲ ଲାଗୁନି, ଠିକ୍ ଅଛି,
ଶୁଭ ରାତ୍ରି,
ଖିଲି ଶୁଭ ରାତ୍ରି,